ହାଲୋ, ସାରେ ପ୍ରଣାମ।
ହାଲୋ
ସାରେ ପ୍ରଣାମ।
ହଁ, ସାରେ ପ୍ରଣାମ, ପିଲା
କଣ, କଣ, ଶୁଭୁନି କିରେ ତତେ
ମୁଁ କେତେ ଥର ଆଲ କହିଲି ବ ତାପରେ ଏ ଜା ର ହାଲ ଯାକ ଶୁଭିଲା।
ଆାଲୁ ଟା ଟିକେ ଧୀରେ ଅଛି ଆଉ କଣ ଅଛି ଏଥିରେ
ଓହୋ, ହୋ ହୋ ହୋ ମୋର ନେଟ୍ ଟିକେ ସ୍ଲୋ ବୋଧେ ଆଉ
ଖାଇବା ପିଇବା ସରିଲାଣିରେ
ନାଇଁ, ଏବେ ସେ
ଇଂ ଇଂରାଜୀରେ ବାର୍ତ୍ତାପ, ଇଂରାଜୀରେ ବାର୍ତ୍ତାଳାପ କରନ୍ତୁ ନାହିଁ।
ବୋଲି କି ମେସେଜ ଆଇଲା କି?
ବାର୍ତ୍ତାଳାପ କରୁନ୍ତୁନାହିଁ, ମୁଁ ତତେ କହୁଛି? ମୁଁ ଆଉଥରେ, ତୁ ଆଉଥରେ କହୁଛୁ, କଣ କହୁଛୁ ତୁ ଭାବିଚିନ୍ତି କ ଟିକେ ହେଲା,
ଓହୋ, ଠିକ ଅଛି, ହଁ ଦେହ
ମରା
ହଁ ଠିକ ଅଛି, ହଁ ଶୁଭୁଛି, ଶୁଭୁଛି, କିଏ ଅଣ୍ଡା ଅଣ୍ଡା ସହିତ ଆଳୁ ନାଇଁ ଆଳୁ ସିଜେନି ବୋଲି ଗୋଟେ ଆଳୁ ଛୋଟ ଛୋଟ କାଟିକି ମିଶେଇ ଦେଇଛି ଆଉ ଟିକେ ଗଲେ ଖାଇଦେବି
ତାର ପ୍ରଣାଳୀ ଟିକେ କହ, କେମିତି କଣ? କରାହଉଛି ଟ ମତେ କହଥା ମୁଙ୍ଗଛି କି ଦ
ହଁ ହେଟା କେମତି ହେରା କିଛି ବଡ କଥା ନାଇଁ ବନେଇ ଭଡା, ବିଚାର ଲାଗିଯାଇନ୍ ମସଲା ଫସଲା ଦେଇକି ବନେଇବ କଲେ ଆକୁ ଦେଇପାରୁନାହିଁ
ନାଇଁ ତା ପ୍ରୋସେସ ଟା କହ ପ୍ରଥମେ କଣ କରାହବ?
ଅଣ୍ଡା ଫାଷ୍ଟ କିନ୍ତୁ ଆଳୁ ଟା ସିଝିବାକୁ ପଡିବରେ ବାପା ଫାଷ୍ଟ ଭାଜିଲ ମୁୁ ଆଳୁ ଗୁ
ବୋଇଲେ ତୁ ଦୋକାନରୁୁ ନ କିଣିକି ତୁ ଡାଇରେକ୍ଟ ଆଳୁ ସିଝିବୁ କି?
ଆଳୁ କିଣିବି ହେଲା ଆଳୁ କିଣିଲି ଆଳୁ କିିଲ ଏଇ ଦାସଙ୍କର ଦୋକାନରୁ ଆଳୁ ଦାସ ଙ୍କ ଘରୁ ଆଳୁ କିଣିଲି, ଆଳୁ ଧରିକି ଇଲି, ଆଳୁ ଚୋପା ଛଡେଇଲି ଚୋପା ଛ ଚୋପା କଣ ସେ ଖ ପରେଇନି ପୁରରେଇକି କାଟିଲି ଛୋଟ ବାଇଗଣ ସିଙ୍ଗଡାରେ ଯେମତି ପୋକନ୍ତି ନାଇଁ ଭୋଜା କରିନ୍ତି ସେମିତିଆ ଛୋଟ ଛୋଟ କଲି, ତାପରେ ତେଲ ମସଲା ଦେଇକି ଭାଜିଦେଲି ଆଳୁ ଟିକେ ସିଝିବାକୁ ଗଲା ପରେ ଅଣ୍ଡା ଟା ତା ଉପରେ ପକେଇଦେଲିି ଆଉ
ମାନେ ଅଣ୍ଡା ଭୁଜିଆ
ହଁ ତାପରେ ଆଳୁ ଅଣ୍ଡା ଭୁଜି ଆଉ।
ଅ ହଉ ନୂଆ ଗୋଟେ ପ୍ରଣାଳୀ ଆଉ
ହୁଁ ହୁଁ ନୁଆ ପ୍ରଣାଳୀ ଗୋଟେ ଏଇଟା।
ହଉ ମାଲିକ କକୁ କଇଦେଲି।
କଣ ବୋଲି କହିଲୁ ଛାଡିବି ସାର ବୋଲି?
ଆ ମୁଁ କିଛି କହିନି ସେ ମାଲିକକୁ ସେଇଟାକୁ କହିଥିଲି ମୁଁ ଜାଣିଛି ମିଲୁ ଭାଇ କହିଲେ ମିଲୁ ଭାଇ ଯାଇକି କହିବ।
ହଉ କହି ଦେଇଚି ମିିଲୁ ଭାଇ
ମିଲୁ ଭାଇ ଥିରିକିନା ମୁଁ କଇଦେଲି ମିଲୁ ଭାଇ ଯାଇକି କହିଦେଲା ଆଉ। ସାର୍ ନିଜେ ଡାକିଲେ ତା ପରେ ମାଲିକ ଡାକିଲା କହିଲା ଆଉ କାଇଁ ଆସ ହିମାଂଶୁ କଣ ଲୋକ ବଢିଯିବ? ଲର କଣ ରେଗୁଲାର କ୍ଲାସ କରିବ ଏଁ? ମୁଁ କହିଦେବି ତମେ ଏଇଠି ରହି କରିବ ହେଲା ଘରେ କହୁଚନ୍ତି ଯିବା ପାଇଁ ତ।
ଅହୋ।
ତମେ ହଠାତ ଛାଡିଲେ ହବ କି? ତମେ କହିବ ନା ତାକୁ ଆଉ ଗୋଟେ ପିଲାଟାକୁ ବୁଝା ବୁଝି କରିଦେଇକି ସିନା ଗଲେ ହବ। ତମ ସାଙ୍ଗ କୁଆଡେ ଗଲା ବୋଲି କଥା।
ଓହ ହ।
ମୁଁ ତ କଲେଜ ଛକର ଦେଖିଲି ଏବେ ବୋଲି କହିଲା।
ହଁ ଭାଇ ମତେ ଦେ ମୁଁ ପୁରା କହିଲି ଭେଟିଲି ତାକୁ ଭେଟି ଠାରୁ ମୁଁ ଭେଟଚି ଫାର୍ଷ୍ଟ କଲ କରିଥିଲି ସାର୍ ଆଉ କାଲିଠୁ ଡଟି ଯିବି ଯେ ପ୍ୟାଣ୍ଟ ପିନ୍ଧି ହବ ନା ଟ୍ରାଉଜର ରେ ଯିବି ଡ୍ୟୁଟି କରି ଫୁଲ ଡ୍ରାଉଜରରେ ଖୁଲି କହିଲି।
କଣ କହିଲା?
ସେମିତି କହିବାରୁ ହଁ ଅବଦୁଲ ମୁଁ ଜାଣି ପାରିଲି ଯେ ଆଉ ଏବେ ଠିକ ଠାକ ଅଛ ତ ବୋଲି କହିଲା ନହଁ ସେ ଠିକ ଠାକ ମାନେ କଣ ଟିକେ ଆଣ୍ଠୁଟା ଇଏ ହେଇଛି ତୁ ହେଇରା ଇଏ ହଉଚି ପେନ୍ ହଉଚି। ଆଉ ଫୁଲ ପ୍ୟାଣ୍ଟ ଟା ପିନ୍ଧିକି ଯାଇହବନି ସାର୍ ମୁଁ ଟ୍ରାଉଜର ପିନ୍ଧି କିନ୍ତୁ କରିପାରିବି ଡ୍ୟୁଟି କହିବାରୁ ହଉ ଅବଦୁଲ ମୁଁ ତମ ସହିତ କଥା ହଉଛି ତାହେଲେ ଏବେ ଆମର ଗୋଦାମ ଘର ଫସ ପାଇଁ ସିଏସ ଆସିଚନ୍ତି। ମୁଁ ଯାଉଚି ମତେ ନଅଟା ପରେ ଟ କଲ୍ କର ବୁଲିକି ଦିି ଥର କଲ କ ରିସିଭ କରୁନାହିଁ ଆଉ ତତେ ତାପରେ କଣ କହିଲା ଆସିକି ଏବେ?
ତାଙ୍କୁ ଟିକେ ଲେଖିକି ପଠେଇବେ
କଣ ବୋଲି?
ତାର୍ କଣ ଆସିବି ନା କଣ କାଲିଠୁ ମାନେ କଣ ପଇସା ତୁ ଟିକେ କହିଦେ ଆଜି ଆଇଚନ୍ତି ରେ ଆମର କାଲି ବୋଧେ ଆସିବ ଫୁଲବାଣୀ ସବୁ ଗୁଡା ପଳେଇ ଆସିବ ବଧେ ଆଉଥରେ।
ଓହୋ ହୋ ହୋ। ହଁ ପରା ମତେ କହିଲେ ନାଇଁ ମୁଁ କହିଲେ ବୋଧେ ନମ୍ବର ସେଭ୍ କଛନ୍ତି ରିସିଭ କରୁୁ ହଁଁ। ଥିଲ କୁହ କଣ କହୁଥିଲ କିଏ ବୋଲି କହିଲେ ସାର୍ ମୁଁ ଆଉ ଡି କାଲିଠୁ ଯିବି ବୋଲି ଭାବୁଚି ଠିକ ହେଲା ତ ଦେହ ସବୁ ଠିକ ଅଛି କହିଲେ। ଠିକ ମାନେ ସାର୍ ଫୁଲ ପ୍ୟାଣ୍ଟ ମାନେ ସେ ଯିନ୍ ପ୍ୟାଣ୍ଟା ସାର୍ ଗାମ୍ କରିହବ ନାହିଁ ଟିକେ ମୁଁ ରୁହ ଟିକେ ଛଅଟା କେତେରେ ଗୋଟେ କଲ କରିଚି।
ତାପରେ ତାଙ୍କୁ ଦେଖାହଲ ନା।
ହଁ ତାପରେ ତାପରେ ଛକକୁ ଯାଇଥିଲି ମୁଁ। ଛକରୁ ଆଇିଲ ବେଳେ ସୁନୀଲ୍ ଭାଇ ମାନେ ପଢିଥିଲେ। ତା ଭିତରେ ରାଜା ଭାଇ ବିଲୁ ଭାଇ ତାପରେ ସାର ପହଞ୍ଚିଲି ତାର ଯାଇକି ଇ ସାର୍ ଙ୍କୁ ବି ଭେଟିଲି ସାର୍ ନମସ୍କାରେ କଇ ଆରେ ନମସ୍କାରେ ନମସ୍କାରେ କଣ ହେଇଚି ଚାପରେ ସ୍କୁ ସୁନୀଲ ଭାଇ ନିଜେ କଇଲା ନାଇଁ ଖାଲି ଆଞ୍ଚୁଳି ସିଏ ନିଜେ ତ କହୁଛି ଖାଲି ଆଞ୍ଚୁଡ଼ି ହେଇଛି ବୋଲି ଆଉ କଣ ଅଛି ଚାଲ ଚାଲ ବୋଲି କହିଲେ।
ହୁ ହୁ
ଆଉ କଣ କଇବୁ
ଏ ଯାଉଥିଲେରେ ଗୋଦାମ ଯାଉଥିଲେ ଗୋଦାମରେ ହଉଚି ନା ଆଜି ହେଲା ସେ ଯାଇଥିଲା ଫେରୁଥିଲେ ହଁ ମାନେ ସବୁ ଦେଖ ମାନେ ସବୁ ସେପଟେ ହେଇଗଲା ରେ ହେଡ଼୍ ସାର୍ ଏ ମାନେ ଆଉ ଫେର ଫେରେ କଣ ହେଇ ଯାଉଥିଲେ ସେମାନେ ହେଇଛନ୍ତି ଆଉ।
ହୁଁ ହୁଁ ହୁଁ।
ଯୋଉ ପ୍ରକାର ଆଉ କିଛି କହିଲେନି ମତେ ତ ଏତିକି କହିଲେ ହଁ ସାର୍ ବୋଲି କହିଦେଲି। ମୁଁ କହିଲି ସାର୍ ଘରେ ଟିକେ ପଚାରିବି ହଉ କୁହ। ମୁଁ କାଲି ଯାଇକି କହିଦେବି ନାହିଁ ସାର୍ ଘରେ କହିଲେ ଯାଇ କଟକରେ ରହୁ ବୋଲି ତ ମୁଁ ପଳେଇବିଉ ଗୋଟେ ବୁଝିଦେବି ବୋଲି ବୁଝିଦେଇଁ ନାଇଁ ତ କଣ ତମେ ବୁଝିବ ବୋ ବୁଝିବ କହିଦେବି ଆଉ
ଆଉ କଣ କଇବୁ ଭଲ ଭଲା ମତେ କେତେ ମତେ ଆ ମତେ କଣ ଲାଇଫ୍ ଅଛି ନା କଣ ସେ ସତ କଥା
ଆଉ
ମୁଁ ଘରେ ରହିଲେ ବି ବାହାରକୁ ନ ଗଲେ ବି ଛାଡ଼ୁ ଆଡ଼େ ଛାଡ଼ିବି।
ଆଉ ଏଇ ସଂସ୍ଥା ପ୍ରତି ମୋର ଲୋଭ ନାହିଁ କି ଇଏ ନାଇଁ
ନାଇଁ ମୁଁ ମୁଁ ଭାବୁଥିଲି କଣ ତ ଏକ ତାରିଖ ମୋର ଲାଷ୍ଟ ବୋଲି କହିଦଉଥିଲି।
ହଁ ହଁ।
କିନ୍ତୁ।
ପରିସ୍ଥିତି
ପରିସ୍ଥିତି ସିଏ କହିଲା ନା ଆଉ କଣ ହଠାତ୍ କୁ ଛାଡିଦେଲେ ହବ କି ମୁଁ କହିଲି ଆ ଇଏ ସଳା ସାଲେରି ଦବ ନାହିଁ ମତେ ମୁଁ ଯାଣିଦେଲି ବାଧ୍ୟ ହେଇକି ପାଞ୍ଚ ଦଶ ଆଡ଼େ ଟିକେ ଯିବାକୁ ପଡ଼ିବ ଆଉ।
ହୁଁ ହୁଁ ହୁଁ।
ତମ ଆମ ପାଖକୁ ପଳେଇ ଆସିଲା ନାଁ ସବୁ ଗୁଡ଼ାକ।
ହଁ ହଁ ହଁ ହୁଁ ହୁଁ ହୁଁ ହୁଁ।
ଯାହା ହବ ଆମର ଡାଇରେକ୍ଟ ଗାଡ଼ି ଆସିବ ମାନେ ବଡ଼ ଗାଡ଼ି ଆଣିବ।
ହଁ ହଁ ବଡ଼ ଗାଡି ସିଧା ଆସିବ। ଆ ଫାଇଦାଲି ମାନେ ଭେରିଫିକେସନ୍ ସେଟା ଆପ୍ରୁବୁ୍ ହେଲା କଉଚୁକି।
ଇଂରାଜୀରେ କୁହନ୍ତୁ ନାହିଁ।
ହଁ ମାନେ ସେଇଟା ପୁରା ଉ ଏବେ ଯୋଗ୍ୟତା ତ ସେଟା ଯ ଗୋଦ୍ଦାମ ଟା ପୁରା ଯୋଗ୍ୟ ହଉ ହଉ ହଁ ହଁ।
ଜିବା ପୁରୀ
ପୁରୀ ନାଇଁ ବେ ପୁରୀ ଯାଇନାହିଁ।
ସୀମାଞ୍ଚଳ
ସୀମାଞ୍ଚଳ
ହୁଁ।
ସୀମାଞ୍ଚଳ କୁଆଡ଼େ କିିରେ ସେଟା।
ବିମାନଞ୍ଚଳ ବିଶାଖାପାଟଣା
ନାଇଁ ନାଇଁ ସେପଟେ ଯାଇ ନାହିଁ ପୁରୀ ଯିବାର କିନ୍ତୁ ମନ ଥିଲା ଏବେ ମଝିରେ ସେ ଭାଇ ମାନଙ୍କ ସହିତ ଯିବାର ଥିଲା ଯେ ଯାଇ ପାରିଲି ନାହିଁ।
ମୁଁ ଗୋଟେ ଭଲ ବନେଇଥିଲି। ମାନେ ମୁଁ ଗୋଟେ ଭାବି ଦେଇଥିଲି, ଏମିତି ଏମିତି ହବ।
ହଁ।
ଦିଦି ଦିଦି ଆଉଛି ନା ସେ ଦିଦି ଦିଦିର ଗାଡି ଟା ଗଲାଅଳକୁ ବ୍ରହ୍ମପୁରରୁ ଖାଲି ଯିବ। ମାନେ ହେମାନେ ଦି ଜଣ ଆଗା ଯିବେ। ମୁଁ ହାଉଥିଲି ଆଉ ଗୋଟେ କହାକୁ ଘଡି କରି ପଳେଇ ବୋଲି ସେ ସୀମାଞ୍ଚଳ ପଡେ ବୁଲିକି ପଳେଆଇବ ବୋଲି। ହାରିଶଳା ଏ ମାଲିକ ତ କହିଲା ରହି ଯାଅ ଆଉ ଦେବିନି ବୋଲି କହିଲା, ଆଉ କଣ କହିବି ତାକୁ?
ହଁ ହଁ ହଁ ହଁ। ହଁ, ଏଟା ତ ଗୋଟେ ଭଗବାନଙ୍କ ଡୋରି ଲାଗିବା ଆ ପୋଡେ ପୁରୀ ଦେଖିବାକୁ କାହିଁ ଏ ମର ଡରିକେବେ ଲାଗୁଛି?
ଲାଗିବ ଲାଗିବ ତଥା ଶୀଘ୍ର ଲାଗିବ।
ହୁଁ, ହୁଁ ଶୀଘ୍ର ଲାଗିବ ଆଉ ନାଇଁ କିନ୍ତୁ ପୁରୀ ଯିବାର ଗୋଟେ ମନ ତ ଅଛି।
କି ମାନେ ପୁରୀ ଯିବ ପୁରୀ ଯିବ ଜାଗାକୁ ଦେଖିବ। ବବ୍ ମୋଟେ ଖାଇବ ବୁଝିଲ, ଆଣିବେ ଏ ସବୁ ଅଚି-ଇ। ଆ ତମେ ଯଦି ହବ
ତୁ ପୁରୀ ତ ବହୁତ ଥର ଗଲୁଣି ବ
ପୁରୀ-ଇ, ମୁଁ ପାଖାପାଖି ଗଲିଣି ଦୁଇଥର।
ହ ଏରେ ସାଲା।
ଥରେ ଯାଇଥିଲି ମୋ ଦିଦି ପଢୁଥିଲା, ଏକ୍ଜାମ ଦେଇ ଯାଇଥିଲୁ ଆମେ। ସି ଟି ଏକ୍ଜାମ। ମ ଦିଦି ର ସି ତି ଏକ୍ଜାମ। ହଁ,
ହୁଁ ହୁଁ।
ଦେଇ ଯାଇଥିଲୁ, ସେଇଠୁ ସିଆଡେ ପୁରୀ ପୁରୀରୁ କୋଣାର୍କ କୋଣାର୍କରୁ ଯାଇଥିଲୁ ଯାଇ, ତାପରେ ଆଉ ଥେରେ ଗଲୁ ସେ ଭାଇ ଗୋଟେ ହଠାତ୍ କୁ ଡାକିଲା ରାତିରେ। ଡୋରି ଲାଗିଲା ରାତି ଦଶଟାଳୁ, ପଳେଇବି ପୁରୀ ଆଉ।
ରାତି ଦଶରେ ବାହାରିଲ ନାଇଁ?
ବାହାରିଲୁ ସକାଳୁ ସକାଳୁ ପୁରୀ ଯାଇ, ଓଃ! ଯଉ ମଜା।
ନା ଏଇଟା ସତ କଥା ଏଇ ଡୋରି ଲାଗିବାଟା ବି ଗୋଟେ ସତ ମଁ ନାଇଁ ଗୁଟେ ପଇସା ପତର ଥିବ କିନ୍ତୁ ଜାଣିଥିବୁ! କିନ୍ତୁ ଏମିତି ଭାବ ସେତେ ଟଙ୍କା ଆଡ଼ରେ ଯଉ ସେ ଯଉ ପଲେଇମୁଁ।
ଯାଇକି ଦଗାକୁ ଭେଟିବୁ। ଆଉ ଜଗା ଭେଟିଲେ ତତେ ଦବ। କଳେଇକି
ହଁ ପରା! ଜଗା ର ସେଇ କମାଲ୍ ପରା। ପଇସା ଟା କୁଆଡୁ କେମତି? ଯୋଗାଡ ହେଇଯିବ ଚାଲ। ପରା ପଇସା ନଥିଲେବି! ସେ ଜାଗାକୁ ସେମିତି ଯିବାକୁ ଉଡେ ମ ଅନୂକୁଳ ପୁଳା ଆସିବ। ହେମତି ଡୋରି ଲାଗିବା ରକମ।
ଏଇ ଚାଲିଛି ଆଉ।
କଁ କରିବ?
ଚାଲୁ କେତେ ଦିନରେ ଲାଗୁଛି ଲାଗୁ। ଯେ କଣ, ଆଉ କାଲିଠୁ ଆଇବୁ ନା କଣ ନା ପଚାରିକି ଆଇବୁ?
ପଚାରିଲି ପରା ଏବେ ସାର୍ ଙ୍କୁ, ଯେ ସାର୍ ତ କଥା ହେବି ବୋଲି କହିଲେ, କାହିଁ ଦିଇଥର ଫୋନ କଲେ ରିସିଭ୍ କଲେନି କାଲି। ସକାଳେ ଦେଖା କଣ କହୁଛି ସାର୍ କଣ କରିବି ଆଉଥରେ? ଆଉ ଯଦି ସାର୍ ଆସେ କହିଲେ, ଯିବି ନହଲେ ନାହିଁ ନହଲେ ନାଇଁ ନ
ଶୁଣେ, ମୁଁ କଲ୍ କାଟୁଛି। ଆଉ ଥରେ କଲ୍ କରିବି ହେଲା।
ହଁ ହଁ। ହଁ କଲ୍ କାଟେ। କଲ୍ କରେ।
ଉହୁଁ! ଆପକେ କଥା।
ହଁ ହଁ।